ହ୍ୟାଲୋ ଶୁଭସକାଳ ବନ୍ଧୁ।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
। ଆପଣଙ୍କ ଟିକେ ଶବ୍ଦ ଟିକିଏ ଗୁନ୍ଦୁଛି ଆପଣ ଟିକିଏ ଯାଇପାରିବେ କୁଆଡ଼େ ମାନେ ବାହାରକୁ କି କୋଉଠିକୁ।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
ହଁ, ଏବେ ଏବେ ଠିକ ଶୁଣା ହେଲା?
ହଁ ଶୁବା ଗଲା କୁହନ୍ତୁ।
କଣ ଭଶାଣି ହଉଛି ତ।
। ଲାଗି ରହିଛି ବର୍ଷା ତିନି ଚାରି ଦିନ ହେଲାଣି କଣ କରିବା କୁଆଡେ ଯିବା କିଛି କରିହେଉନି। ରହିବାକୁ ପଡୁଛି।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
ହୁଁ ହୁଁ।
ମଧୁ ତମ ସେପଟେ କଣ ଗୋଟେ ଏଟା ସାଉଣ୍ଡୁ ଆସୁଚି।
କଁ ଆସୁଚି କଁ ଆସୁଚି।
ଚେଷ୍ଟା ସାଉଣ୍ଡ କଣ ଆସୁଚି। କିଅରଲି ଶୁଭା ଯାଉନି ଗଲା କୁହନ୍ତୁ।
ହଁ ହଁ ଟି ମୁଁ ବାସଭବନରେ ଥିଲି। ମୁଁ ଯାଉଛି ଭା ଛାତ ଛାତକୁ ଯାଉଛି ଆପଣଙ୍କ ସହିତ କଥା ହେବା ପାଇଁ। ଠିକ ଅଛି ହଁ କୁହନ୍ତୁ। ଆଉ କଣ ଖାଇଥିଲେ। ମୁଁ କହିଲି କଣ ଖାଇଥିଲେ।
ହଁ ହଁ।
ଓ ରୁଟି ରୁଟି।
ରୁଟି କୁ କଣ ଖାଇଥିଲେ।
ରୁଟି କୁ ଭଜା।
ଯା ହଉ ନିଜେ କରିଥିଲେ।
ହଁ ନିଜେ କରିକି ଖାଇଥିଲି ଆଉ। ନିଜେ ବନାଅ ମୁଁ ଆଉ ମୋ ସାଙ୍ଗ ମିଶିକି ବନାଅ।
ହଁ ହେଇୟା ହେଲେ ଭଲ ନା। ମିଶିକି ବନେଇଲେ ହିଁ ଖାଇବାର ମ
ହଁ କଣ ଆଉ ହେମୁ। ଘରେ ରହୁନି ତ ମୁଁ ଆଉ ଘରେ ରହୁନି ତ। ତ ବାହାରେ ବି ରହିକି ଦି ଜଣ ମିଶିକି ରହୁଛୁ। ତ ଯାହାହେଲେବି ଦି ଜଣ ମିଶିକି ବନେଇବାକୁ ପଡୁଛି ଆଉ।
ହଁ ଦିଜଣ ମିଶିକି ବନେଇଲେ ଭଲ ଲାଗେ। ଏବେ କଣ ଜଣେ ଥିଲେ ଭଲ ଲାଗିବନି ବନେଇବା ପାଇଁ ହଁ କି ନାଇଁ।
ହଁ ହଁ ଜଣେ ଥିଲେ ଟିକେ ବହୁତ ଇଏ ଲାଗେ ଆଉ।
ହଁ କିନ୍ତୁ ଦି ଜଣ ଥିଲେ ବହୁତ ଭଲ ଲାଗେ। ଯେ ନାଇଁ ସିଏ କରୁ କି ନ କରୁ। ଟି ଥିଲେ ଭଲ ଲାଗେ କରିବା ପାଇଁ। ହୁଁ ସେଇଆ ସେଇଆ ବୋହୁତ ଭଲ ତାହଲେ ମେନ ହେଁ ହେଁ ହେଁ ଠାକୁ ସେ ଠାକୁ ସାଙ୍ଗ ଦେଲା ନାଇଁ କି?
ହଁ ହଁ ପରା। ଯେମିତି କି ଏବେ ମନେ କରୁ। ସଫା କରୁଛି ମୋ ଘରଟାକୁ ସଫା କରୁଛି। ସେ ବସିକ ପାଠ ପଢୁଛି। ତାର ବିବେକ ଟିକେ ବାଧା ଦଉନି ଆଉ। ସାଧନା ଇଏ କରୁଛି ହଁ ପରା।
ନାକି ହିଁ ହଁ ସିଏ କଣ ମାନେ ଆପ ଆପଣଙ୍କ ଗାଁର ସାଙ୍ଗଟା ନା ଆସିଲା ପରେ ସାଙ୍ଗ ହୋଇଇଛନ୍ତି। ନା କେମିତି କଣ ସାଙ୍ଗ ଆପଣଙ୍କର।
ଗାଁ ସେ ମୋର ତା ମାନେ ଗାଁ ର ସାଙ୍ଗଟା। ଛୋଟ ବେଳ ଆଉ ମିଶିକି ପଢୁଥିଲୁ।
ଯାହା ହଉ ଯାହା ହଉ ବହୁତ ବଢ଼ିଆ ଏମିତି ସାଙ୍ଗମାନେ ଥିବାର ଭାଗ୍ୟ କଥା। କାହିଁକିନା ଆଜିକାଲି ଯିଏ ଯୁଆଡେ ବ୍ୟସ୍ତ ରହୁଛନ୍ତି। କାହା ସହିତ ମିଶି ହଉନି କିନ୍ତୁ ସାନବେଳ ସାଙ୍ଗସାଥି ତ ଆପଣ ଏବେ ଅଛନ୍ତି ମିଶିକି ବହୁତ ଭଲ କଥା।
ବହୁତ ମୋ ସାଙ୍ଗ ଟା ତା ବହୁତ ତାମାନେ ହେଲ୍ପ କରେ ମତେ।
ସବୁ କିଛି ହେଲ୍ପ କରେ। ଖାଲି ଟିକେ ଟିକେ ଅଳସୁଆ ଟିକେ ନାଇଁ କି ଘର କାମ ଟିକେ କରେନି ଆଉ। ଠକି ଦିଏ ଟିକେ ବେଳେବେଳେ ଆଉ।
ହଁ ସବୁ ସାହାଯ୍ୟ କରେ। କିନ୍ତୁ ଆମ ଘର କାମ ବେଳେ ରୋଷେଇ ଫୋଷେଇ ଟିକେ କରେନି ଆଉ।
ହଁ ହଁ ଟିକେ ତାକୁ ଭଲ୍ ଲାଗୁନଥିବ ଟିକେ ରୋଷେଇ ଫୋସେଇ କରିବା ପାଇଁ ଆଉ।
ବାସନ କିନ୍ତୁ ଭଲ ମାଜେ ମୋ ସାଙ୍ଗଟା।
ଗୋଟେ କାମ କରିଦେବେ ଆପଣ ରୋଷେଇ ମା ଆପଣ ରୋଷେଇ ରୋଷେଇ କଲା ପରେ ଆପଣ ତାଙ୍କୁ କହିଦେବେ ଭାଇ ବାସନ ମାଜେ ମୋର କାମ ସରିଲା।
ହ ସେ ସେମିତିକା କରୁଛି ତ ଏବେ ଆଉ କଣ। ତାର କାମ ସବୁ ମଜା ମଜି କରବ। ହଁ ସେ ମଜା ମଜି କାମ ଟା କରୁଛି ଆଉ।
ହଁ ଭଲ ବି ବଢିଆ ବଢିଆ ହେଲା ମିଳିମିଶି କାମ କରିବା କଥା ଆଉ। ଆଜ୍ଞା ଆଉ ସାଙ୍ଗ ମାନ ତମେ କଣ କହିଲେ?
ଆପଣଙ୍କ କଣ ଖବର ସବୁ ଭଲ?
ହଁ ଆପଣଙ୍କ ଭଳିଆ ଆମେ ମୁଁ ବି ମୋ ସାଙ୍ଗ ସହିତ ରହୁଛି ସେ ସାଙ୍ଗ ମଧ୍ୟ ଆମ ଗାଁର ମୋ ପିଲାବେଳ ସାଙ୍ଗ ପୁରା ଆପଣଙ୍କ ଭଳିଆ ହିଁ ହଁ। ଆମେ ବି ଦୁଇ ଜଣ ହିଁ ରହୁଛୁ ତ ଆପଣଙ୍କ ଭଳିଆ ଆମେ ସେମିତି କାମ କରୁଛୁ। କିନ୍ତୁ ମୋ ସାଙ୍ଗ ଟିକିଏ ଏମତି ଠକାଠକି ଟିକେ କରେନି, ସେ କାମ କରେ। ମାନେ ମିଶିକି ଆମେ କାମ କରୁ ତ ସେମିତି ଆଉ। ହଁ ମୁଁ ଭାତ କଲେ ସେ ଡାଲି କରିଦିଏ ସେ ଡାଲି କଲେ ମୁଁ ଭଜା କରିଦିଏ ଭଜା କଲେ ସେ କାଟି ଦେଲେ ଭଜା କରଦିଏ। ତ ସେମିତି ମିଳିମିଶି କାମ କରୁ ତ ସେଇଟା ଗୋଟେ ମଜା ଲାଗେ ଆଉ।
ସେମତି ତ ମିଶିକି କଥା ହେବେ ଆଉ।
ତ ଆପଣ ବୋଧେ ପଢ଼ାପଢି କରୁଛନ୍ତି ନାଇଁ କି?
ହଁ ମୋର ପଢାପଢ଼ି ସରକାରୀ ଚାକିରି ପାଇଁ ମୋର ପଢାପଢି ଚାଲଚି ଆଉ।
ହଁ ତ ଯେତିକି ଯେତିକି ମୁଁ ଜାଣିଛି।
ର।
ତ ଯଦି ଆପଣ ଯଦି ପଢ଼ାପଢ଼ି କରୁଛନ୍ତି ସରକାରୀ ଚାକିରି ପାଇଁ ତ ଆପଣ ସାଙ୍ଗମାନ ସାଙ୍ଗ ସହିତ ଅଛନ୍ତି।
ହଁ।
ଠିକ୍ ଅଛି ତ ଆପଣଙ୍କୁ ବେଳେବେଳେ ମାନେ ସେ ଯୋଉ ହୁଏ କି ନାଇ ମାନେ ଯେମିତି ତେବେ ସାଙ୍ଗ ସାଥୀ ଇଚ୍ଛା ହେଲା ବୁଲିଯିବା ପାଇଁ ଇଚ୍ଛା ହେଲେ କଣ ଗୋଟେ କଥାଵାତା ଅଧିକ ହୋଇଯିବେ ମାନେ ସେମତି ହୁଏ କି ନାହିଁ ଆପଣଙ୍କ ସହିତ?
ହଁ ସେମତି ହୁଏ।
ହଁ ନାଁ କି ତାହେଲେ ସାଙ୍ଗ ବୁଲିଯାଉ। ବୁଲି ପଳାନ୍ତି ନାଇଁ କି ଏବେ ତ ବୁଲାବୁଲି କରିପାରୁନଥିବେ।
ତି ଆମର ଫୁଲବାଣୀରେ ମୁଁ ରହୁଚି।
ହଁ କୁହନ୍ତୁ?
ଫୁଲବାଣୀ ଟା କଣ ଜଙ୍ଗଲରେ ପରିପୂର୍ଣ୍ଣ ସବୁ ପ୍ରାକୃତିକ ସଞ୍ଚୟ ଏ ସୁନ୍ଦଯ୍ୟ ରେ ତ ବୁଲାବୁଲି କରିବା ପାଇଁ ଏଠି ବହୁତ୍ ଭଲ ଭଲ ଜାଗା ଗୁଡାକ ଅଛି।
ହଁ।
ମୋର ଗୋଟେ ଆମର ଆମୁ ପାଠାଗାର ଯାଇକି ପଢାପଢି କରିବା ଆଉ ପାଠାଗାର ଟା ଶୁକ୍ରବାର ଦିନ ବନ୍ଦ ରହେ।
ପାଠାଗାରଟା
ଶୁକୁରୁ ଶୁକ୍ରବାର ଦିନ ବନ୍ଦ ରୁହେ। ତ ଆମକୁ ଛୁଟି ମିଳିଯାଏ ବୁଲାବୁଲି ପାଇଁ ଆଉ।
ହ ଶୁକ୍ରୁବାର ଦିନ ତାହେଲେ ଆପଣ ପାଠାଗାର ନ ଯାଇକି ବୁଲାବୁଲି ଟିକେ କରନ୍ତି ଆଉ ନାକି। ହଁ ବୁଲା ହଁ ବୁଲାବୁଲି ବି ଦେହ ପାଇଁ ଭଲ କାହିଁକିନା କେତେ ପାଠ ପଢ଼ିବି ମୁଣ୍ଡ ଖରାପ ହେଇଥିବ। ଟିକେ ବୁଲାବୁଲି କଲେ ଟିକେ ମାନେ ମସ୍ତିଷ୍କ ଟିକେ ମାନେ ଭଲ କାମ କରିବ ନା କଣ?
ହଁ।
ହ ସେଇଆ ସେଆା ତ ମୁଁ ତାହେଲେ ଆପଣ ସାଙ୍ଗ
କଣ କହିଲେ?
ମୁଁ କହିଲି ଆପଣଙ୍କ ସାଙ୍ଗ ବୋଧେ ଏବେ ବାସନ ମଜୁଛନ୍ତି ନାଇଁ କି ତାଙ୍କ କାମ ତାଙ୍କ କରୁଛନ୍ତି ବୋଧେ?
ହଁ ହଁ ତାକୁ ଲଗେଇ ଦେଇେଇଛି କାମରେ ଆଉ।
ହଁ ହଁ ଜଣା ଟିକେ ଶବ୍ଦ ଆସିଲା ଆପଣ ସାଙ୍ଗ ତାହେଲେ ଆପଣ ଖାଇସାରିଲା ପରେ ବାବୁରେ ହେଇଗଲା ଏବେ ତୋର କାମ ନା କଣ, ହୁଁ ହୁଁ ହୁଁ। ହଉ ହଉ ଭଲ ଭଲ ଭଲ, ତ ମୋର ବି ଚାଲିଛି ସରକାରୀ ଚାକିରି ପାଇଁ ଚାଲିଚି ଆଉ।
ଆହା କେମତି ରହୁ ଘରେ କେମତି? ନିଜ ବାସଭବନରେ ପଢାପଢି କରୁଛ ନା ପାଠାଗାର ଆସି?
ପାଠାଗାର ଅଛି, କିନ୍ତୁ ଆପଣ ଯଉ କହିଲେ ଫୁଲବାଣୀ କଥା ତ ମୁଁ ଫୁଲବାଣୀ ରହୁନି। ମୁଁ ବରହମପୁରରେ ରହୁଛି ତ ବରହମପୁରରେ ପାଠାଗାର ମୁଁ ଯାଏ, ଯଦି ଫୁଲବାଣୀ ଯାଇଥାନ୍ତି ତାହେଲେ ଆପଣଙ୍କୁ ନିସ୍ ଚୟ ମୁଁ ଭେଟିଥାନ୍ତି। ଆଉ ମୁଁ ବେଳେବେଳେ ଯାଏ ଫୁଲବାଣୀ ବେଳେ, ଠିକ୍ ଅଛି ବେଳେବେଳେ ମୁଁ ଫୁଲବାଣୀ ଯାଏ, ଯଦି ମୁଁ ମୁଁ ଫୁଲିବାଣି ଯିବି, ମୋର ଯିବାର ଅଛି ତାହେଲେ ଆପଣ ନିଶ୍ଚୟ ମୁଁ ଭେଟିବି, ଠିକ୍ ଅଛି?
ହଉ ଠିକ୍ ଅଛି।
ଆଉ ମୁଁ ଟିକେ ଆପଣ ସାଙ୍ଗକୁ ଟିକେ ଦେଖିଆ ପାଇଁ ଚାହୁଁଚି ଯୋଉ ସାଙ୍ଗ ଆପଣ ବାସନ ମାଜେ।
ହା ହା ହା ହା ହା ହା ହା ଠିକ୍ ଅଛି ଠିକ୍ ଅଛି, ଦେଖିବା ଆଉ।
ତାଙ୍କେ ବି ଜାନ୍ତି ପାଠକୁ?
ହଁ ସିଏବି ଯାଏ।
ବଣଙ୍ଗୁ
ହଁ ଭଏସ୍‌ ଟିକେ କଟିକି ଆସୁଛି ଆପଣଙ୍କର। ହାଲୋ।
ମୁଁ କହିଲି ଆପଣ ସାଙ୍ଗକୁ ଯାଆନ୍ତି ପାଠଗାରକୁ ପଢ଼ିବା ପାଇଁ?
ହଁ ହଁ ଏ ଦି ଜଣ ମିଶିକି ତ ଯାଉ।
ମ ସେ ସେ-ସମାନ ସମୟରେ ଯାଏ ସମାନ ସମୟରେ ଆସନ୍ତି?
ହଁ ହଁ।
ଓଁ କେତବେଳେ ଯାଆନ୍ତି ପାଠାଗାରକୁ ତାହେଲେ ପଢ଼ିବା ପାଇଁ?
ଆମେ ସକାଳ ନଅଟାରେ ଯାଉ ଗୋଟେ ବେଳେ ପଳେଇ ଆସୁ। ତ ଖାାଇକି ଟିକେ ରେଷ୍ଟ କରୁ ସକାଳ ନଅଟାରେ।
ତ ନଅଟାରୁ ଘଣ୍ଟାଟେ ନାଇ?
ହଁ।
ନଅଟାରେ ଯାଇକି ଘଣ୍ଟାରେ ଆସିବେ ଆଉଥରେ ରେଷ୍ଟ ଟିକେ କରିକି, ତାପରେ ଆଉଥରେ କେତେବେଳେ ଯାଆନ୍ତି ଆଉଥରେ?
ଆଉ ଥରେ ପୁଣି ତିନି ଚାର।
ତିନଟାରେ ଯାଇକିନା ଆଉ ଥରେ କେତେବେଳେ ଆସନ୍ତେ?
ସାତ ଆଠଟାରେ ଏଇଠି କି ପଳେଇ ଆସ ଆଉ।
ହଁ ହଁ ତା ହେଲେ ବହୁତ ପରିଶ୍ରମ କରୁଛନ୍ତି ଆପଣ, ତ କଣ ହେଉଛି ଏବେ ଆମ ଆମର ଯେଉଁ ବାସଭବନ ଠାରୁ ଆମର ଯେଉଁ ପାଠାଗାରଟା ଟିକଏ ଦୂର ଅଛି। ଠିକ ଅଛି, ତ ଆସି ଆସି ହଉନି, ଆଉ ମୋର ଗୋଟେ ଅଭ୍ୟାସ କଣ ଶୋଇ ପଡ଼ିଲେ ପୁଣି ଶୋଇ ପଡେ ଭଲସେ କ ମାନେ ଭଲ ସେ ଶୋଇ ପଡେ ଠିକ୍ ଅଛି। ସେଥିପାଇଁ ମୁଁ ତ ବାସଗୃହକୁ ଆସେନି, ମୁଁ ସେ ଲାଇବ୍ରେରୀରେ ହିଁ ମାନେ ସେ ମୁଣ୍ଡ ପୋତି ଶୋଇପଡେ ଟିକେ କିଛି ସମୟ ପାଇଁ। ମାନେ କୋଡିଏ ମିନିଟ୍ ତିରିଶ ମିନିଟ୍ ଶୋଇ ପଡ଼େ ମୁଁ, ଆମର ଖାଇବା ପିିବା ମୋର ଖାଇବା ସେଠି ମୁଁ ନେଇକି ଯାଏ ଖାଇବା ନେଇକି ଯାଏ ଘରୁ, ସେଇଠି ମୁଁ ଖାଇବା ପିଇବା କରିଦିଏ।
ଯଉଁ ପ୍ରକାର ପ୍ରତିଯୋଗିତା ହୋଉଛି ବ୍ୟକ୍ତି ଏକା ନ ପଢ଼ିଲେ ହବନି।
କଣ କହିଲେ କଣ କହିଲେ?
ଯୋଉ ପ୍ରକାର ପ୍ରତିଯୋଗିତା ହେଲାଣି ଏବେ
ହଁ ହଁ ଯେଉଁ ପ୍ରକାର ପିଲାମାନେ ପୁରା ପୋକ ମାଛି ପରିକା ପାଠ ପଢ଼ୁଛନ୍ତି। ହଁ କି ନାଇଁ, ତ ଆମକୁ ବି ସେଫ ତ ଆମକୁ ବି ସେ ଜିନିଷ କରିବାକୁ ପଡ଼ିବ ନହେଲେ ଆମେ ତାଙ୍କୁ କେବେ କାଟି ଆଗ ଆଗେଇ ପାରିବାନି।
ହଁ।
ହଁ ସେଇୟା ଚାଲିଛି ତାହେଲେ ଆପଣଙ୍କ ପାଠାଗାଁରୁ ଆପଣଙ୍କର ଯୋଉ ବାସଗୃହଟା କେତିକି ଦୂର ହବ?
ହଁ ପାଖାପାଖି ଗୋଟେ କିଲୋମିଟର ହେଇଯିବ।
ତ ଆପଣ କେମିତି ଚାଲି ଚାଲି ଯାନ୍ତି ନା କେମିତି ଗାଡ଼ି ରେ ଯାନ୍ତି?
ନା ଆମର ଭାଇ ମିଶି ମିଶି ପଳାଉ ଆଉ ଭାଇକ ଅଛି ମୁ ପଳାଉ ଟେ ସାଙ୍ଗ ଆଉ
ଯାହାହଉ ଯାହା ହଉ ମାନେ ବଢ଼ିଆ ହେଲା ମାନେ ଆପଣ ଦୁଇ ଜଣ ସାଙ୍ଗ ଅଛନ୍ତି ମିଶିକି ବାଇକି ରେ ଯାଆନ୍ତି ନ୍ତି ଆସନ୍ତି ଖାଆନ୍ତି ପିଅନ୍ତି କଥା କୁହନ୍ତି ମାନେ ପୁରା ମାନେ ଆପଣ ଅଛନ୍ତି ସେ ଜୀବନରେ କିନ୍ତୁ ହେଲେ ବି ମାନେ ଘର ଛାଡିକି ଅଛନ୍ତି ହେଲେ ବି ଏତେ ବି ଖରାପ ନାଇ କାହିଁକିନା ଆପଣଙ୍କ ତ ଆପଣ ସାଙ୍ଗ ଟା ଅଛି ଯୋଉଟା ପାଇଁ ଆପଣ କୁ ଟିକେ ବିରକ୍ତ ଲାଗୁନଥିବ ନାଇଁ କି?
ହଁ ହଁ
ଆପଣଙ୍କ ଆପଣ ବହୁତ ଭଲ ଲାଗୁଥିବ ଖାଲିଗୋଟେ ଆପଣଙ୍କର ଦିବିଧା ହଉଛି, ସେଠି ରୋଷେଇ କରିବ ବୋଲି ନିାଇଁ କି? ଆଉ ସବୁଠି
ହଁ ରୋଷେଇ ଆ କରିବନି ଆଉ।
ଆଉ ସବୁ ଜିନିଷ ଠିକ ଅଛି ନାଇଁ କି? ଆ ତାହେଲେ ଆଜି କଣ ବ୍ରହ୍ମପୁରରେ?
ବ୍ରହ୍ମପୁରରେ କଣ ଫେମସ?
ବ୍ରହ୍ମପୁରରେ ତ ଆପଣ ଜାଣିଥିବେ ପ୍ରସିଦ୍ଧ ହେଉଛି ପୁରୀ ଉପମା ହଁ କି ନାହିଁ? ଆ ହଁ ଆ ହଁ ଆଜି ମାନେ ଏବେ ହି ମୁଁ ଆଣିଥିଲି ପୁରୀ ଉପପମା ଖାଇବା ପାଇଁ କା ବରହମପୁର୍ ର ଖାଦ୍ୟ ଦେଖନ୍ତୁ ଯେତିକି ଜାଣିଛି ବରହମପୁର ଆକଚୁଆଲି ମୁଁ ବି କନ୍ଧମାଳ ପିଲା ଠିକ ଅଛି। କିନ୍ତୁ ବରହମପୁର ମୁଁ ଆସିକି ରହୁଛି। ତ ବରହମପୁର ଏତିକି ଜାଣିଲି ମୁଁ ମାନେ ଏଚୁଲ ଯେଉଁ ଖାଦ୍ୟପାୟ ନାହି ବହୁତ ଭଲ ହେଲା। ମାନେ ଏଇଟା ଯୋଉ ଖାଇବା ମାନେ ପୁରା ଓଡ଼ିଶା ପ୍ରସିଦ୍ଧ।
ଆଛା ଆଉ ବରମପୁର ପୁରି ଉପମା କଥା ତ ମୁଁ ବି ଶୁଣିଲି।
ହଁ ବରହମପୁର ପୁରି ଉପମା ବହୁତସ୍ୱାଦ ଲାଗେ ଖାଲି ପୁରୀପମା ପଲ୍ଲୀ ନୁହଁ ତାର ଅଲଗା ଜିନିଷ ବି ନାହିଁ କି ମାନେ ଯୋଉ ଆପଣ ଖାଇବେ କୋଉଠୁ ହୋଟେଲ ଯାଇକି କୋଉଠି ଯାଇ ଖାଇବେ ହ ବହୁତ ଭଲ ଲାଗେ ଆପଣ ଯୋଉ ଫିଡି ଖାଇବେ ଆଉ ତାଙ୍କର ଦର ବି କମ୍ ଥାଏ ମାନେ ବହୁତ ଦର ର ନ ଥାଏ। ଭୁବନେଶ୍ୱରରେ ଯିବେ ଆପଣ ସେଇଠି ଅଧିକ ଅଧିକ ଦର ଥାଏ। କିନ୍ତୁ ବରହମପୁରରେ ଏତେ ଦର ନଥାଏ। ସେଥିପାଇଁ ବରହମପୁର ଭଲ ଲାଗେ ଖାଇବା ପିଇ କରିବା ପାଇଁ। ଆଉ ବରହମପୁର ଗୋଟେ ଅଛି ପଚ୍ ମାନେ କଣ କହୁନ୍ତି? ଆମର ଆଚାର ପାମ୍ପଡ। ଆଚାର, ପାମ୍ପଡ଼ ସେଇଟା ବି ବହୁତ ପ୍ରସିଦ୍ଧ ଏଠି।
ବ୍ରହ୍ମପୁର ଆଉ ଗୋଟେ ଗୋଟେ ହଉ କଣ ଗୋଟେ ଇଏ ପ୍ରସିଦ୍ଧ ମନ୍ଦିର ଗୋଟେ ଅଛିି।
ବରହମପୁର ବହୁତ ମନ୍ଦିର ଅଛି ଆପଣ କୋଉ କଥା କହୁଛନ୍ତି କହୁନାହାନ୍ତି। ଦଣ୍ଡଯାତ୍ରା କଥା କହୁଛନ୍ତି ଓ ଠାକୁରାଣୀ ଯାତ୍ରା
ହଁ ତ ହଁ ଠାକୁରାଣି ଯାତ୍ରା ହୋଉଛି।
ହଁ ଠାକୁରାଣି ଯାତ୍ରା ତ ଦୁଇ ବର୍ଷକୁ ଥରେ ହୁଏ ଏଠି ମାନେ ବରମପୁ ପୁରୁ ରେ ମୁଁ ଆସିଲା ପରେ ଜାଣି ପାରିଲି ମୁଁ ଭାବୁଥିଲି ପ୍ରତିିବର୍ଷ ହୁଏ ସେ ଯାତ୍ରା ହେଲେ ମାନେ ଏତେ ଭଲ ଲାଗେ ଆଉ ଗୋଟେ ଜିନଷ ବରମପୁର କହୁଛନ୍ତି ଜାଣିଛ ଜାଣିଛ ବହୁତ ଭଲ ଲାଗେ ଏଇଠି ନାଇଁ କି ମାନେ ସବୁଦିନ ପ୍ରସାଦ ହୁଏ ପ୍ରସାଦମାନେ ସବୁ ହଁ ପ୍ରତି ମନ୍ଦିରରେ କି କିଏ କୋଉ ବାସଭବନରେ ମାନେ ପ୍ରସାଦ କରି ଯିବା ମାନେ ଆବେ ଯୋଉ ଯୋଉ ପିଲାମାନେ ବାହାରେ ପାଠ ପଢୁଛନ୍ତି ନାଇଁ କି ତାଙ୍କ ପାଇଁ ବହୁତ ଭଲ। ତାପରେ ସେମାନେ ସବୁଦିନ ଯାଇ ପ୍ରସାଦ ଖାଆନ୍ତି ଭାତ ଡାଲି ଖଟା ଅ ଆମେ ତରକାରୀ ଘାଣ୍ଟ ତରକାରୀ କ୍ଷିରି ଏମିତି ସବୁ ସବ ମାନେ ମାସକରେ ଦଶ ଦିନ ସି ମାନେ ଯେମିତି ବି ହୁଏ ଏଠି ଠାକୁରାଣୀ ଯାତ୍ରା ସମୟରେ ଗୋଟେ ମାସ ଆ ଆପଣଙ୍କୁ ଆପଣଙ୍କ ଘ ରୋଷେଇ କରିବାକୁ ପଡ଼ିବନି ଗୋଟେ ମାସ ତସବୁ ହଁ ସବୁଠାରେ ଖାଇବା ଦିଆ ହୁଏ ସବୁଠାରେ ଖାଇବା ଦିଆ ହୁଏ ମାନେ ଆପଣ ସେ ହଁ କିଏ କ୍ଷୀରି ଦିଅନ୍ତି କିଏ ବୋରା ଦିଅନ୍ତି କିଏ ଆଇସ୍କ୍ରିମ୍ ଦିଅନ୍ତି ମାନେ ସବୁ ମାନେ ପ୍ରତି ମାସ ଦିଅନ୍ତି ଖାଇବା ମାନେ ସେ ମାଛ ଯାକୁ ନାଇଁ କି ଆପଣ ରୋସେଇ କରିବାରେ ପଡ଼ିବ ନା ଆପଣ ବୁଲି ବୁଲି ଖାଇପାରିବେ
ଆଛା
ହଁ ସେମିତି ତ ସେଇ ଜିନିଷ ତ ବରମପୁର ବହୁତ ଭଲ ଲାଗେ କାହିଁକିନା ଲୋକମାନେ ବହୁତ ନିଶାଣିଆ ହେଲା ଆପଣଙ୍କ ସାଙ୍ଗ ଟିକେ କୁହନ୍ତୁ। ଆପଣଙ୍କର ହଁ ଶବ୍ଦ ଆସୁଅଛି। ତ ସେଇୟା କହୁଛି ବହ୍ମପୁରରେ ସମସ୍ତେ ବହୁତ ମିଶାଣିଆ ବହୁତ ଭଲ ଲୋକମାନେ ଅଛନ୍ତି। ମାନେ ଖାଇବା ପିଇବା ପାଇଁ କିଛି ଅସୁବିଧା ନାହିଁ ଏଠି ଆଉ ଗୋଟେ ବହ୍ମପୁରୁ ର ଖରାପ ଜିନିଷ ହଉଛି। ଟିକେ ଜାଗାରା ଟିକେ ସାନ ଠିକ ଅଛି। ହଁ ସାନ ଜାଗାରେ ଟିକେ ବର୍ଷା ଫର୍ଷା ହେଇଗଲେ ଟିକେ ମାନେ ସବୁ ମାନେ ବହୁତ ମାନେ ପ୍ରୋବ୍ଲେମ ହୁଏ। ହଁ ପାଣି ପାଣି ହୁଏ ଆଉ ସେ ଜିନଷ ଟିକେ ଡ୍ରେନିଙ୍ଗ ଡ୍ରେନେଜ ର ଟିକେ ଭଲ ସୁବିଧା ନାହିଁ। କିନ୍ତୁ ଆଉ ସବୁ ଜିନିଷ ଦେଖିବାକୁ ଭଲ ବହ୍ମପୁରୁ ରେ ଆଉ।
ହଁ ହଁ।
ହଁ ସେଇଆ ସେଇଆ ହଁ ହଁ ଦେଖିବୁ ଆପଣ ଟିକେ ବହ୍ମ